ହ୍ୟାଲୋ। ମୋ କଥା ଶୁଭୁଛି?
ହ୍ୟାଲୋ।
ମୋ କଥା ଶୁଭୁଛି କି?
ହଁ ଶୁଭିଲା, ମୁଁ ଶୁଭୁଛି?
ହଁ। ତୋ କଥା ଆଗ ଶୁଭୁଛି, ମୋ କଥା ଲେଟରେ ଶୁ
ହଁ, ହଁ।
ଉଁ ଟିକେ ଟାଇମ ନେଟୱାର୍କ ପ୍ରୋବ୍ଲେମ୍ ବୋଧେ। ଆଉ କଣ କରୁଛୁ? କଣ କରୁଛୁ? ହୁଁ କଣ କରୁଛ କି? ଓ ହୁଁ, ହୁଁ। ଆଉ ତୋ ବିଜିନେସ୍ କେମିତି ଚାଲିଛି?
ବିଜିନେସ ସେମିତି ଚାଲିଛି ଭଲ ଏବେ ତ ସବୁ ଛୁଟି ହେଇଯାଇଛି। କଲେଜ ଫଲେଜ ସବୁ।
ଆଉ କଣ ଚାଲୁଛି କମ୍ପ୍ୟୁଟର ଦୋକାନ ଟା?
ହଁ, ହଁ, ହଁ। ଆଉ ତୁ ଫଟୋ ଫୋଟୋ ସବୁ ଉଠଉଛୁ ନା?
ହଁ ମୁ ଫଟୋ ସେମିତି ଉଠଉଛି ବେଳେ ବେଳେ ସବୁ ଆଉ ଖାଲି କମ୍ପୁଟର କାମ ସବୁ କରାହଉଛି ପାସ୍ ଫୋଟ ବେଳେ ବେଳେ ହଉଛି ଆଉ।
ଓ ହଁ, ହଁ।
ଆଉ ଏବେ ତ ଗରମ
ଗରମ ହଉନି?
ହଁ ତୋ କଥା ଲେଟ ରେ ରହି ରହି ଶୁଭୁଛି।
ମୋ କଥା ଶୁଭୁନି।
ହଁ ରହି ରହି ମଝିରେ କେତେ କଥା ରହିଯାଉଛି ଶୁଭୁନି ମତେ ନେଟୱାର୍କ କଣ ପ୍ରୋବ୍ଲେମ ଅ କିଛି କଥା ଆଉ।
ଓହୋ ଆଉ ତୋର ଟିକେ ଥିବ ବୋଧେ।
କାଇହିଁକଣ ନାଇଁ ତ ଆମର ତ ଏଇଠୁ ନେଟୱାର୍କ ପାଉଛି। ଆଉ।
ହଉ ଠିକ ଅଛି ଆଉ କଣ କହ।
ହଁ। ଆଉ କଣ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସବୁ ଭଲ ତମର।
ହଁ ଆମର ଏବେ ଭଲ ଆଉ।
ଅ ହଁ ଛୁ। ଆଉ କଣ ଘରେ ସବୁ କିଏ କଣ କରୁଚନ୍ତି?
ହଁ କିଏ କଣ ଚାଲିଚି ଏମିତି ଆଉ।
ମାନେ ଏବେ ସବୁ ଅଛନ୍ତି ତ ଘରେ ମୁଁ ସେଇଟା ପଚାରୁଚି?
ହଁ ହଁ। ହଁ ଘରେ ଅଛନ୍ତି ଖରା ହଉଚି ଶୋଇଚନ୍ତି ଆଉ।
ହଁ ହଁ ଆଉ କଣ କୋଉଥୁଲୁ?
ଓ ଆଉ ତୁ କଣ ଏକ୍ଜାମ ଦଉ ଦିଆ ଦୁଇ କରୁଚୁ ନା ନାଇଁ କଣ?
ଏଗ୍ ଜାମ୍ ଏଗ୍ ଜାମ୍ ସେମିତି ଦଉ ଚି ବେଳେ ବେଳେ ତ ଦଉଚୁ ଏବେ ଏଗ୍ ଜାମ୍ ନା କଣ ଏବେ ତ ସବୁ ଚାଲିଚି ଏମ୍ ଏଗଜାମ୍ ଗୁଡା ଆଉ ନେଇକି?
ହଁ।
ଆଉ ଦଉଚୁ କୋଉଟା ଦେଲୁ?
ଆଉ ସି ଏସ୍ ଦେଇଚି ଆଉ। ଆଉ ସି ଏସ୍ ଆର୍ ଆଇ ଦେଇଚି।
ହଉ ଭଲ କଥା ହେଇଯାଉ ଆଉ ହେଇଗଲେ ଭଲ।
ହଁ ଦେଖାଯାଉ କେବେ ହଉଚି? ଚାଲିଚି ତ ଏଗଜାମ୍ ଦିଆ କେବେଠୁ କେବେ ହଉଚି ସେଟା ଦେଖାଯାଏ ଆଉ।
ହଁ ଆଉ ସେମିତି ଆଉ କଣ ଏବେ ଆଉ ଆ ତମର ଆଉ କଣ ହବାର ଅଛି କି?
ହଁ ଏବେ ଏବେ କଣ କୋଉ କୋଉ କାମ କଥା କୋଉ
ଏଇ ବାହାଘର ଫାହାଘର ଯଦି କଣ ହବ ଯଦି ମୁଁ କହିବୁ ମତେ ମୁଁ ସୁଟିଂ ଫୁଟିଂ କରୁଚି ଆଉ।
ଓହୋ ହୋ ହୋ ନାଇଁ ଆମର ଏବେ ବାହାଘର ପାହାଘର କିଛି ନାହିଁ। ଏବେ ତ ପାଖାପାଖି କିଛି କାଆର ବାହାଘର ନାହିଁ ଆମର। ହେ ହୁଁ ହେଲେ କହିବି ଆଉ।
ଆଉ ତୋର ବାହାଘର କେବେ?
ନା ମୋ ବାହାଘର ଏବେ ଅଛି ଆଉରି ବହୁତ ଦିନ ଅଛି।
ଚାକିରି ପାଇଲା ପରେ ବା ହବୁ ନା କଣ?
ହଁ ଦେଖିବା କେବେ ଗୋଟେ ବାହା ହେବା ଆଉ ଇଚ୍ଛା ଯେବେ ହବ ସେବେ ବାହା ହେବା ଆଉ।
ଆଉ ଆଚ୍ଛା। ଓ ଆଉ କଣ କୁହ? ଆଉ କଣ ଖାଇବାକୁ ଭଲ ଲାଗେ ତତେ? ଆଁ ଖରା ହଉଚି ପା।
ହଁ ଏପଟେ ବି ସକାଳୁ ଟିକେ ଟିକେ ବର୍ଷା ହେଲା ଏବେ ଖରା ହଉଚି।
ଓହୋ। ଆଜି କଣ ଆଇଟମ ଆଜି କଣ ଖାଇଚୁ?
କହିଲି ପରା ପଖାଳ ଭାତ କୁନ୍ଦୁରୁ ଭଜା ଆମ୍ବ।
ଓହୋ।
ଆଁ
ଆଉ ପଢାପୁଢି କଣ ଚାଲିଚି କେମିତି?
ହଁ ଗମେଣ୍ଟ ଜବ୍ ପାଇଁ ତ ପଢାପୁଢି ଚାଲିଚି ଆଉ। ଦେଖାଯାଉ କଣ ହଉଚି ଆଉ?
ଏ କୋଉ ବିଷୟରେ ବେଶୀ କୁଶ୍ଚିନ୍ ଆସୁଚି ସବୁ?
କୋଉଥିରେ?
ତୁ ଯୋଉ ଏଗଜାମ୍ ଗୁଡା ଦଉଚୁ ସେଇଆ ଗୁଡାରେ କଣ କେମିତି କଣ କୋଶ୍ଚିନ୍ ଆସୁଚି?
ହଁ ଆସୁଚି ସବୁ ଜିକେ ରିଜୋନିଂ ମ୍ୟାଥ୍ କମ୍ପ୍ୟୁଟର ଆଉ। କଣ ଏ ଏଜାଗା ତ କମନ ଆଉ।
ଓହୋ ଏ କୋଉଟା କେତେ ମାର୍କର ହଉଚି?
ହଁ କୋଉଟା ସବୁ ତ ଏ ମ୍ୟାଥ କୋଡିଏ ଥିବ। ଯଦି ସୟ ମାର୍କ ଥିବ ମ୍ୟାଥ କୋଡିଏ। ଜିକେ କୋଡିଏ କମ୍ପୁଟର ପନ୍ଦର ଓଡିଆ ପନ୍ଦର ଇଂଲିଶ କୋଡିଏ ଏମିତି ସବୁ। ଥୀଉଚି ଆଉ। ଏଜାମ ଦେଖିକି ମାର୍କ ଡିଷ୍ଟ୍ରିବ୍ୟୁସନ ଯାହା ଥିବ ଆଉ।
ହେ ଆର୍ ଆଇ ଏାକ୍ଜମରେ ହେଥିରେ କଣ ମାର୍କ ଏକ୍କଯା। ମା ହଉଛି।
ଅଁ ହଁ ସେ ସେଇଟା ପରେ ଶେ ମାର୍କ।
ଏ ଶହେ ମାର୍କ ନା କେତେ କଣ? ହଁ ତାର ରହୁଛି କୋଉଟା କେତେ ମାର୍କ ନାଇଁ ଦେଇନ ବା।
ଆଛା ଆଛା। କଣ କହିଲୁ ହେଇଟା କହିଲି ପରା ଆବେର୍ଯ୍ୟଟା କିଲି ସେଟା ରାହିଁ ର ହିଁ କହୁଥିଲୁ।
ହଁ ହଁ। ଶହେ ମାର୍କ ରେ କୋଉଟା ଦଶ କୋଉଡିି ସେମିତି ରହୁଛି ନା କଣ।
ହଁ ହଁ ଖଲି ଓଡିଆ ଆଉ କମ୍ପ୍ୟୁଟର ପନ୍ଦର ଆଉ ସବୁ କୋଡିଏ କୋଡିଏ ଆଉ।
ଓହୋ ହେଲେ ଏବେ କୋଉଟା ହେଇଛ ଏ।
ଏବେ ଟା ଓସିଏସ ଦେଇଚି।
ଏଇଟା କେତେ ମାର୍କ।
ଶଇଟା ଚାରିଶ।
ଚାରିଶହ ମାର୍କ ଚାରିଶହ ହେଲେ କେମିତି।
ଦିଟା ପେପର ପେପର ଦିଟା ପେପର ପେପର ୱାନ୍ ପେପର ଟୁ। ଉଁ ଗୋଟେ ଗୋଟେ ଦିଶ ଆଉ ପେପର ୱାନ ରେ ଦୁଇ ଶହେଟା କୋଶ୍ଚିନ୍ ଦୁଇଶହ ମାର୍କ ଆଉ ପେପର ଟୁ ରେ ଅଶିଟା କୋଶଚୀନ ଦୁଇଶହ ମାର୍କ।
ଓ ହେଲେ ଏମିତି କୋଉଠି କେତେ ଆଣିଲେ କଣ ପାସ ଟା?
ସେଇଟା ଯଦି ପେପର ପେପର ଟୁ ଟା ହଉଛି ସି ସି ଆ ର। ଟ ତମର ହଉଛି କ୍ୱାଲିଫାଇନ୍ ପେପର ଟା ସେ ଏଥିରେ ଖାଲି ତମକୁ ପାସ୍ କରିବାର ଅଛି ପାସ୍ କରିବାର ଅଛି। ଥାର୍ଟି ପରସେଣ୍ଟ ରଖିଲ ତ ପାସ। ବୋଲେ ଥାର୍ଟି ପରସେଣ୍ଟ ବୋଲେ ଶହେ ରୁ ଆମେ ଥିଟୀ ପର୍ସେଣ୍ଟ ଶହେ ର ଥାର୍ଟି ପରସେଣ୍ଟ ରଖିବେ ଯେମିତି ପା ସେମିତି ଦୁଇଶହ ର ସିକ୍ସଟି ପରସଣ୍ଟ ରଖିଲେ ପାସ।
ହଁ ହଁ।
ହଁ ସେଇଟା ଆଉ ଯୋଉ ସି ସାଟ ପେପର ଯଦି ତମେ କ୍ୱାଲିଫାଇ କଲ ତ ତମର ଜିଏସ ପେପର ଟା ଚେକ୍ ହବ ଆଉ ଜିସ୍ ପେପର ୱାନ ରେ କଟଫ୍ ଯେତିକି ଯିବ ସେଇ ତାପରେ ତମେ ତମର କ୍ଳିୟର ହବ ନାଇଁ ଜଣା ପଡ଼ିବ ଆଉ।
ଯଦି ଜିଏସ୍ ୱାନ ରେ ଯଦି ହବନି ତାହେଲେ ସେକେଣ୍ଡ ଟା ବି ଆଉ ଚେକ୍ କର। ତାହବନି।
ନା ତମେ ଉଲଟା ବୁଝିଲ ଯଦି ସି ସେଡ୍ ପେପର ଟା ଯଦି ତମେ ପାସ୍ କରିବନି ତାହେଲେ ତମର ଜିଏସ୍ ୱାନ୍ ଟା ଚେକ୍ ହବନି।
ହୁଁ ହୁଁ ଆଛା।
ହଁ।
ହଉ ତାହେଲେ ଭଲ, କଣ କଣ ପ୍ରିପସନ କରିବାକୁ ପଡୁଛି ସେଇଟା ପାଇଁ?
ସବୁ ଜିକେ ଜି ଜିକେ ରେ ମାନେ ଦୁନିଆ ଦୁନିଆରେ ଯେ ତିକି ଜିନିଷ ଅଛି ସବୁ ଜିକେ ରେ ପଳେଆଯିବ। ଏଇ ହିଷ୍ଟ୍ରି ଯୋଗ୍ରାଫି ପଲିଟିିକ ଇକୋନୋମିକ୍ସ। ଏ ବଜେଟ୍ ଫଜେଟ୍ ଏ କରେଣ୍ଟ ଆଫେୟାର୍ ଯାହା ସବୁ ଜିକେ ରେ କଣ କରେଣ୍ଟ ଯୋଉ ଜିଏସ୍ ପେପର ୱନ ଟା ରେ ସେଥିରେ ସବୁ ଯାକ ଆସିଛି, ଆଉ ଜି ଏସ ପେପର ଟୁ ରେ ମ୍ୟାଥ ରିଜନିଂ ଆଉ ଇଂଲିଶ ଆସ
ଚା ହ ହଁ ହଁ।
ସେତିକି। ହଁ।
ଆଚ୍ଛା ଆଚ୍ଛା। ହେଲେ ତମେ କଣ କୋଉଠି କଣ ପ୍ରିପେୟାର କରୁଛ ନା ନିଜେ ନିଜେ। ନିଜେ ପ୍ରିପର୍ କରନି।
ନା ନା କୋଉଠି କିଛି ପ୍ରିପାନ କରିନି ଅନଲାଇନ ରୁଏମତି କ୍ଲାସ କରୁଛି ପଢୁଛି ଆଉ।
ଅନଲାଇନ ରେ ସବୁ ମିଳୁଛି କି?
ହଁ ଅନଲାଇନ ରେ ସେଉ
ହେଲେ ଯଦି ଜଣେ ଚାହିଁବ ପ୍ରିପାର କରିବା ପାଇଁ ତାହେଲେ କେ
ହଁ ହଁ ହଁ ହଁ। ଅନଲାଇନରେ କରିପାରିବ ୟୁଟ୍ୟୁବ ୟୁଟୁବ ତ ୟୁଟ୍ୟୁବରେ ସବୁ କରିପାରିବା ଆଉ। ୟୁଟ୍ୟୁବ ରେ ତ ସବୁ ଆସି ଯାଉଛି ଯୋଉ ଯୋଉ ସବଜେକ୍ଟ ତମେ ମାରିବ ସେଇ ବିଷୟରେ ଆସି ଯାଉଛି ଗୁଗୁଲରେ ବି ଆସିଯାଉଛି। ବିନା କୋଚିଂରେ ବି ସେମାନେ କ୍ଲିୟର କରିପାରିବ, ଯଦି ଯଦି ସିଏ ଭଲସେ ପଢିବ ତାହେଲେ ସିଏ ବିନା କୋଚିଂରେ ବି କ୍ଲିୟର କରିପାରିବ।
ଆଚ୍ଛା ଆ ବ୍ୟାଙ୍କିଙ୍ଗ ଫ୍ୟାଙ୍କିଙ୍ଗ କିଛି ଟ୍ରାଏ କଲୁନି ନା ନାଇଁ।
ନା ବ୍ୟାଙ୍କିଙ୍ଗ୍ ମତେ ଟିକେ ଇଚ୍ଛା ନାହିଁ, ଏ ଗୋଟେ ଦି ଥର ଏକ୍ଜାମ ଦେଲି ମତେ ଭଲ ଲାଗିଲାନି ଆଉ ସେପାଇଁ ମୁଁ ଆଉ ଦେଲିନି।
ଆଉ ପୋଲିସ୍ ଫୋଲିସ।
ଓ ପୋଲିସ ପୋଲିସ ରେ ପକ
ପୋଲିସ ରେ ଫରେଷ୍ଟର।
ନାଇଁ ନା ଫରେଷ୍ଟର ଫରେଷ୍ଟ ର ଉଁ ମୋର ହାଇଟ ପାଉନି ତ ଯି ପୋଲିସ କ୍ଲର୍କ କି କଣ ହେଲେ ହବ। ଆଉ ଏଯାକ ପାଇଁ ହଉନି ମୋ ହାଇଟ ଆଉ। ସେଥିପାଇଁ ପକଉନି।
ଆଚ୍ଛା। ହଁ ହଁ। ହଉ ଭଲ କଥା ଟ୍ରାଏ କରୁଥା ଏମତି।
ହଁ ହଉ ଧନ୍ୟବାଦ।
ଧନ୍ୟବାଦ।